ହ୍ୟାଲୋ ହଁ ସାର୍ ନମସ୍କାର।
ହୁଁ ନମସ୍କାର କଣ କରୁଚନ୍ତି। ଏ ଆମର ଗୋଟେ ଅଛି ସାଇ ମନ୍ଦିର ଛକ ଛକରେ ଗୋଟେ ସାଇ ମନ୍ଦିର ଅଛି ସେଇଠି ବସିଚି ଆଉ।
ଆଚ୍ଛା ବର୍ଷା ହଉନି କି?
ହୁଁ ବର୍ଷା ତ ଜୋର ହଉଚି। କେତେ ଘରେ ବସିବ।
ଆଉ ଆପଣ ପୁଣି ବର୍ଷାରେ କେମିତି ବାହାରକୁ ଯା ଯାଇଚନ୍ତି।
ଛତା ନେଇକି।
ଆଚ୍ଛା କୋଉଠି ମାନେ
କେତେ ଆଉ ଘରେ ବସିବ ଘ
ହଁ ମୁଁ କହିଲି କୋଉଠି ବୋଧେ ମାନେ ଏମିତି ଜାଗାରେ ଅଛନ୍ତି ଯୋଉଠିକି ବର୍ଷା ହଉନଥିବ ବୋଧେ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ସାର୍। ହ୍ୟାଲୋ। ହ୍ୟାଲୋ ସାର୍।